ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର ମୋ ଭୟସ ଶୁଭୁଛି ତ ଆପଣଙ୍କୁ?
ହଁ ଆସୁଛି ଭଏସେ ।
ଠିକ ଅଛି କଣ କରୁଥିଲେ?
କିଛି ନହିଁ ଏବେ ଜଷ୍ଟ ଖାଇକି ବସିଥିଲି ଆଉ।
ଓ ଶୋଇବି କେତେବେଳେ ରାତି ହେଲାଣି?
ହଁ ଏ କିଛି ସମୟ ଛାଡିକି ଶୁୋଇେଇବା ଆଉ।
ଓହୋ।
ଆଉ ଆପଣ କଣ କରୁଥିଲେ କି?
ଏଇଠି ଚକୋଲେଟ ଖାଉଥିଲି ବାବା ଆଣିଥିଲେ।
ଓ ହୋ ଖାଇବା ସରିଲା।
ନା ଖାଇନି ଖାଇବି ଆଉ।
ଓ ହୋଁ। ହଁ ସେମିତି ଟିକିଏ ଅଧେ ଦେଖିବା ଆଉ।
ହୁଁ ଆପଣ ମାନେ ସୋସିଆଲ ମିଡିଆରେ ଇନଷ୍ଟାଗ୍ରାମ ଚଲାନ୍ତି?
ହଁ ଅଛି।
ଓହୋ।
ହୁଁ ଆଉ ଆପଣ ବି ଥିବେ ବୋଧେ।
କଣ କହିଲେ?
ଆପଣ ବି ଥିବେ ବୋଧେ ସୋସିଆଲ ମିଡିଆ ୟୁଜ୍ କରୁଥିବେ ସବୁ ।
ନା ନା ମୁଁ ସେଗୁଡା ୟୁଜ କରୁନି ମାମା ମନା କର ଥିଲେ କହିଲେ ଆଉ ବର୍ଷେ ଦି ବର୍ଷ ପରେ ଦେଖିବୁ ଆଉ ।
ହଁ ।
ଆଉ ଆପଣଙ୍କୁ କଣ କଣ ରୋଷଇ ଆସେ।
ରୋଷେଇରେ ସେମିତି ଆସେ କିଛି କିଛି । ଶିଖିଛି ଆଉ। ମୁଁ ଭଲ ଖାଇବା ଟା ବନେଏ ବଟ ମ୍ୟାଗି ଭଲ ସେ ଆସେ ମତେ ବନେଇବା ପାଇଁ। ମ୍ୟାଗି ଭଲସେ ବନେଇବା ପାଇଁ ଆସେ।
ସେଇଟା ତ ମତେ ବି ଆସେ ସେଇଟା ସମସ୍ତଙ୍କୁ ଆସେ ସେଇ ଟାକୁ ଛାଡିକି ମତେ ଆଉ କିଛି ଆସେନି ହି ମ୍ୟାଗି ଇପି ତ ସମସ୍ତଙ୍କୁ ଆସେ । ସେ ଖାଲି ମସଲା ପକେଇଦବ ପାଣି ପକେଇଦବ ସେ ମ୍ୟାଗି କି ଇପୀ ପ ପକେଇଦବ କାମ ଶେଷ।
ବନେଇନି ବା।
ଆଉ। ଜଣେ ଜଣେ ମାନେ ଭେଜିଟେବୁଲ ମ୍ୟାଗି ହଁ ଆପଣଙ୍କ ଭଳିଆ। ମୁଁ ସେଗୁଡା। ଭାବେ ଏତେ ପାଲା କିଏ କରିବ ଡାଇରେକ୍ଟ କରିଦବ ଭାବେ ବେଳେବେଳେ ଏମିତି ଟିକେ। ଷ୍ଟାଇଲରେ କରିବି ଖାଇବି ତାପରେ ଭାବେ ନାଇଁ। ଏତେ କିଏ କରିବ ପିଆଜ ଫିଆଜ କାଟିବ। ପୁଣି ପିଆଜ କାଟିଲା ବେଳେ ମାନେ। ଜଣେ ଜଣେ ପିଆଜ କାଟନ୍ତି ତାଙ୍କ ଆଖିରୁ ଲୁହ ବାହାରେନି ମାନେ ଅ ଅଳ୍ପ ଅଳ୍ପ ବାହାରେ ମୁଁ ଗୋଟେ ପିଆଜ ଚୋପା ଛଡେଇଥିବି ମୋ ଆଖିରୁ ଲୁହ ବାହାରେ। ସେଇଥିପାଇଁ ମୁଁ ପିଆଜ କାଟେନି।
ଓ ହୋ।
ପିଆଜ ନ କାଟିକି ନ ଭାଜିକି ପକେଇଲେ ଭଲ ଲାଗିବନି ତ ହେଇଥିପାଇଁ ମୁଁ ଭେଜିଟେବୁଲ ମାଗି କେବେ କରିନି। ସେଇଟା କଲେ କଣ ଭଲ ଲାଗେ ହଁ। ଆପଣ ଙ୍କୁ ମାନେ ଭେଜିଟେବୁଲ ମ୍ୟାଗି ଭଲ ଲାଗେ।
ହଁ ଭେଜିଟେବୁଲ ମ୍ୟାଗୀ ଟା ହିଁ ଭଲ ଲାଗେ।
ନର୍ମାଲ ମ୍ୟାଗି ଠୁ ସେଇଟା ଭଲ ଲାଗେ କି।
ହଁ।
ମୁଁ ଥରେ ଟ୍ରାଏ କରିବି ତାହେଲେ ମୁଁ ତ କେବେ ଟ୍ରାଏ କରିନି ସେଥିରେ ମାନେ କଣ କଣ ପକା ହୁଏ।
ସେଥିରେ ଏବେ ଦେଖନ୍ତୁ ଫାର୍ଷ୍ଟରେ ତ ପିଆଜ ପଡେ। ହୁଁ। ତାପରେ ମେ ପକେଇବା ପାଇଁ ଚାହିଁବ ଯେମିତି ଗାଜର ହେଲା। ସେଟା ପକେଇ ପାରିବେ ତାପରେ କ୍ୟାପସିକମ ଯୋଉ ରହିଲା। ହଁ ଟମାଟୋ ସେଟା ପକେଇଲେ ବି ନହେଲେ ଟମାଟୋ ଜାଗାରେ ଟମାଟୋ ସସ୍ ପକେଇଲେ ବି । ଯେତିକି ହେଇଯିବ।
ହଁ ହଁ ସେଇଟା ତ ଭଲ ଆହୁରି କାଟିବାକୁ ପଡିବନି ଟମାଟୋ ସସ୍।
ହଁ ଟମାଟୋ ସସ୍। ରହିଲା ଚିଲି ସସ୍ ରହିଲା ସୋୟା ରହିଲା ସବୁ ପକେଇକି।
ଆଉ ଆପଣଙ୍କୁ ଚାଉମିିନ ଆସେ ନା ନାଇଁ।
ଚାଉମିନ ସେଟା ଲଙ୍ଗ ପ୍ରୋସେସ ଟା ସେଥିପାଇଁ। ଏଭୋଏ ହେ
ଲଙ୍ଗ ପ୍ରୋସେସ୍ ଟା ଏତେ ବି ନୁହଁ ଚାଓମିିନକୁ ତ ଖାଲି ସ ହଁ ଲଙ୍ଗ ଇପିଟାରୁ ଲଙ୍ଗ।
ହଁ।
ସେଟା ତ ବାସ ସିଝା ହୁଏ। ଉଁ, ମୁଁ ତ ବାସ୍ ଏମତି ସିଝେଇଦିଏ। ଉଁ ଗାଜର ବିଟ କାଟ କାଟି ଦିଏ ତାପରେ ଯୋଉ ମସଲା ହେ ତାର ସବୁ ଥିବ। ଚାଓମିନ ମସଲା ବି ଏବେ ଆସିଲାଇଁ ସେ ସବୁ ମସଲା ପକେଇଦେବି। ପିଆଜ ଫିଆଜ ସବୁ ଭାଜି ଦେଇ ଟମାଟୋ ପକାଏନି। ଜଣେ ଜଣେ ପକାନ୍ତି, ଖାଲି ଟମାଟୋ ଆଉ ସେଇ ଚାଓମିିନ କରନ୍ତି। ସେଗୁଡା ପକେଇକି ଘାଣ୍ଟି ଦେଲେ ହେଇଗଲା ଚାଉମିନ।
ହଁ, ଟିକେ ଲଙ୍ଗ ପ୍ରୋସେସ ଟା ସେଥିପାଇଁ
କହିବା ସହଜ ହେଲେ କରିବା ତ ତ କଷ୍ଟ ନା। ସେଇଟା ବି ମୁଁ କ
ଟେ
ପରିବା ଫରିବା ଯୋଗାଡ ଯୋଗଡ଼ି କରିଦିଏ କଟାକଟି କରିଦିଏ। ମାମା କରନ୍ତି ଚାଉମିନ। ଆଉ ସେଗୁଡା ସିଝା ସିଝି ବି ମୁଁ କରେନି।
ସେଥିପାଇଁ ସେଥିପାଇଁ ରେଡିମେଡ୍ ଯୋଉଟା ଖାଇବା ଚଉମି ମିଳୁଛି ସେଇଟା ହି।
ହଁ।
ଘରେ ନହେଲେ ଦିଦି ବନେଇବ ନହେଲେ ବାହାରୁହି ଖାଇବା ଆଉ।
ତି କରେ ମାମା ଚାଉଳ ସିଝେଇ ଦିଅନ୍ତି। ମୁଁ ସବୁ କଟାକଟି କରିଦିଏ ସିଏ ହି କରନ୍ତି।
ହଁ।
ମତେ ତ ରୋଷେଇ ହିଁ ଆସିନି ଆଉ କଣ କହିବି।
ରୋଷେଇ ଆସିନି।
ନା, ସେଇ ଇପି ମ୍ୟାଗି ଯା ଆସିଛି ଶିଖିନି ଆଉ।
ସମସ୍ତେ ତା ହେଇଚା ବନେଇବା ପାଇଁ ଆସେ ତାଙ୍କୁ।
ହୁଁ, ମୋର ତ ଗୋଟେ ସାଙ୍ଗ ଅଛି। ତାକୁ ତ ମାନେ ଗ୍ୟାସ ଲଗେଇ ଆସିନି, ପାଣି ଗରମ କରି ଆସିନି।
ହଁ।
ମୁଁ ତ ଆଗରୁ ଜାଣିନଥିଲି, ଏବେ ଧୀରେ ଧୀରେ ଜାଣିଛି। ଗ୍ୟାସ ଲଗେଇଲା ଆଳକୁ ଯୋଉ ଜୋରରେ ଲଗେଇଦେଇକି ଲଗଉଥିବ। ସାଙ୍ଗେ ସାଙ୍ଗେ ଜୋର ଲାଗିଛି ସେତେବେଳେ ଡର ଲାଗେ। ସେଥିପାଇଁ ମୁଁ ସିମ୍ କରିକି ଲଗାଏ।
ହଁ ହଁ।
ଏବେ ଯଉ ଫୋନ୍ ର ମାନେ ଅପ ବ୍ୟବହାର କରୁଛନ୍ତି, ଆପଣ ସେ ବିଷୟରେ କଣ କହିବାକୁ ଚାହିଁବେ?
ଅଦି ଦେଖୁଛନ୍ତି, ଫୋନ୍ ମାନେ ସମସ୍ତଙ୍କ ମାନେ ହାତରେ ଛୋଟ ଛୁଆରୁ ନେଇକି, ବଡ ଛୁଆ ଲୋକଙ୍କ ଯାଏଁ ଏ ବୃଦ୍ଧ ଲୋ କଙ୍କ ପାଖରେ ବି ଫୋନ୍ ନିହାତି ଅଛି।
ଛୋଟ ଛୁଆ ବି ଏବେ ସବୁ ଜାଣିଲେଣି ଫୋନ୍ ବିଷୟରେ।
ହଁ। ଖାସ୍ କରିକି ଏବେ ଦେଖନ୍ତୁ, ଛୋଟ ଛୁଆ ଯଦି କ-କାନ୍ଦୁଛି କିଛି କରିଛି, ତାଙ୍କ ମାମା ବାବା ଗୁଡା ତାଙ୍କୁ ନା ଫୋନ୍ ଦେଇକି ଖେ-ଖେଳିବା ପାଇଁ ଦେଇ ଦଉଛନ୍ତି।
ଫୋନ୍ ଦେଇକି ତ ଅଧିକ ଖୁଆଉଛନ୍ତି ଛୋଟ ପିଲାମାନଙ୍କୁ, ଆଗରୁ ଆମେ ଫୋନ୍ କଣ ଜାଣିନଥିଲୁ। ହୁଁ।
ଫୋନ୍ ଟା ଦେଖନ୍ତୁ ଭଲ କାମ ପାଇଁ ବି ଅଛି। ବଟ ଲୋକ ତାକୁ ଗୋଟେ ଗୋ ଟେ ଲୋକ ଅଛନ୍ତି, ଯେମିତିକି ତାକୁ ଖରାପ ୱେରେ ନେବା ପାଇଁ ଟ୍ରାଏ କରନ୍ତି। ତାକୁ ଖରାପ ୟୁଜରେଇ ଇଏ କରନ୍ତି। ନହେଲେ ଫୋନ୍ ଆମ ପାଇଁ ବେଶୀ ହେଲ୍ପଫୁଲ ଅଛି। କାହିଁକି ନା ଦେଖନ୍ତୁ ଏବେ ଆମେ ଯୋଉ କଥା ହଉଛୁ। ଆମେ ବେଶୀ ବେଶୀ ଡିଷ୍ଟାନ୍ସରେ ଅଛୁ। ଫିରବି ହେଲେ ଆମେ ଫୋନ ଦ୍ଵାରା ହିଁ କଥା ହେଇପାରୁଛୁ।
ସେଇଟା ବି ଗୋଟେ ଭଲ ଜିନିଷ। ଛୋଟ ପିଲା ମାନେ ତ ଆଗରୁ ନର୍ମାଲି ଖାଇ ଦେଉଥିଲେ ବି ଫୋନ୍ ଦେଖିକି ତ ଏତେ ମାନେ ସେ ଭି ଭିତରେ ମାନେ ପଶିଗଲେଣି ନ ଦେଖିବା ମାନେ କାନ୍ଦିବେ ଜି ଜିଦି କରିବେ ଖାଇବିନି ମାନେ ଖାଇବିନି ବାଧ୍ୟ ହିଁ ଫୋନ ଦେବାକୁ ଛୋଟ ଛୁଆମାନଙ୍କୁ
ସେଇଟା ସେଇଟା ଆମକୁ ଯୋଉଁ ଛୋଟ ଛୁଆଙ୍କ ମାମା ବାବା କହିଲେ, ତାଙ୍କୁ ସେ ଯୋଉଁଟା ବୁଝେଇବା ପାଇଁ ପଡିବ।
ହଁ, ଏବେତ ପିଲାବେଳୁ ସମସ୍ତଙ୍କ ଆଖି ଖରାପ ହଉଛି। ଏ ଫୋନ ପାଇଁକି ଯୋଉଁ ଜାଗାରେ ଲୋକ ଲୋକମାନେ ଦୁନିଆ ଦେଖିପାରୁନାହାନ୍ତି। ସେଜାଗାରେ ଲୋକମାନେ ଦେଖିକି ଫୋନରେ ଅଧିକ ଆଖି ଖରାପ କରୁ
ହଁ।
ସ୍କୁଲମାନଙ୍କରେ ଅଧିକାଂଶ ପିଲାଙ୍କର ଆଖି ଖରାପ, ପଞ୍ଚମ କ୍ଲାସରୁ ପ୍ରାୟ ଆଖି ଖରାପ।
ହଁ, ଏବେ ଦେଖନ୍ତୁ ଫୋନରେ ଯୋଉଁ ରେଡିଏସନ ହେଉଚି ସେ ସେଟା ଆମ ହାର୍ଟ ପାଇଁବି ଭଲ ନୁହେଁ। ତାପରେ ଗଲା, ଆମ ମାଇଣ୍ଡ ପାଇଁ ବି ଭଲ ନୁହେଁ।
ହଁ। ଏବେବି ଯୋଉଁ ନୂଆ ଫୋନଗୁଡା ବାହାରିଲାଣି ଲାଇଟପୁରା ରାତିରେ ଅଫ୍ କରିଦେଲେବି ତା ଦେହରେ ଏତେ ଲାଇଟ ଥିବ ଯେ ଦେଖିହବନି, ଆଗରୁ ଯୋଉଁ ଫୋନ ଗୁଡାଥିଲା ମାନେ ଲାଇଟ୍ ଟ କମ୍ ଥିଲା। ଲାଇଟ କମେଇ ଦେଲେ ଟୋଟାଲୀ ପୁରା ଜଣା ପଡିବନି। ଏବେ ଲାଇଟ ପୁରା ଅଫ କରିଦଲେ ମାନେ ତାର ସେଟା ବହୁତ ହଁ ଦେଖାଯାଏ। ରାତିରେତ ମୁଁ ଫୋନ ଦେଖ ଦେଖୁଥିବି ଯଦି ପୁରା ବ୍ରାଇଟନେସ୍ ଅଫ୍ କରିକି, ତଥାପି ବାବା ମାମା ଜାଣିଦେବେ ଯେ ମୁଁ ଫୋନ ଦେଖୁଛି ବୋଲି। ଲାଇଟ୍ ମାନେ ଅଫ୍ କରିକିବି ଜଣା ପଡ଼ିଯାଏ।
ହଁ। କାହିଁକି ତା ଦେଖନ୍ତୁ ଏବେ ମାର୍କେଟ ରେ ନା ବହୁତଗୁଡା କମ୍ପାନୀ ଅଛନ୍ତି। ସେୟା କମ୍ପିଟିସନରେ ତା କୁ ମାନେ ଆମେ ଭଲ କମ୍ପାନୀ ଆମ ଫିୁଚର୍ସ ଭଲଅଛି। କହିକି ସେ ଫିଚର୍ ଗୁଡା କୁ ଅଧିକା ଫୋକସ କରୁଛନ୍ତି ସେମାନେ, ସେ ଯୋଗୁ ହି
ହୁଁ, ଆପଣଙ୍କୁ କୋଉଁ ଫୋନ୍ ପସନ୍ଦ?
ଫୋନରେ ତ ଏମିତି ଅଛି ସାମସଙ୍ଗଟା ପସନ୍ଦ ମତେ।
ପ୍ରାୟଲୋକଙ୍କର ତ ଆଇଫୋନ।
ନା, ମୋର ସାମସଙ୍ଗ।
ଆଇଫୋନରେ ଖାଲି କ୍ୟାମେରା ଭଲ, ମାନେ ଆଇଫୋନ ଟା ବହୁତ ଛୋଟଟା।
ଛୋଟ ସାଙ୍ଗରେ ମତଲବ ନାହିଁ। ଫିଚର୍ସ ଦେଖିବେ ଆଜ କମ୍ପେୟାର ଦେଖିବେ ମାନେ ସାମସଙ୍ଗରେ ଭଲଭଲ ଫିଚର୍ସ ଅଛି।
ହୁଁ, ଏବେ ସାମସଙ୍ଗ ଟିକେ ଅଧିକ ଚାଲିଛି। ଛି ସେଇଟା ବି ଭଲ ଅଛି, ସବୁବି ସାମସଙ୍ଗ କିଣୁଛନ୍ତି ସବୁ। ଭିଭୋ ଟା ବି ଭଲଟା।
ହଁ ଭିବ ବି ଭଲ ରୁହେ।
କ୍ୟାମେରା ଭଲ ହେଲେ ସବୁ ହେଲା, ଯୁଆଡେ ଯିବେ ଫଟୋ ହେକା ଟିକେ ଉଠେଇବେ।
ସେଇଟା।
ଆଉ ଆପଣ ଫ୍ୟାମିଲି ପିକନିକ ମାନେ ଯାଇଥିଲେ ନା ଗଲେ ଯାଇନାହାନ୍ତି?
ଗଲା ବର୍ଷ ଏ ବର୍ଷ ଆମେ ଯାଇନଥିଲୁ କାହିଁକି ଘରେ କିଛି ପ୍ରୋବ୍ଲେମ ଥିଲା। ସେଥିପାଇଁ ଗଲୁନି ଆଉ
ଓହୋ।
ମୁଁ ତ ଯାଇଥିଲି ବହୁତ ମଜାବି ହେଇଥିଲା ଏଇଠି।
ଉୁଁ ହୁଁ, କୋଉ ଜାଗାକୁ ଯାଇଥିଲେ କି?
ହଁ ସେଇ ଆମ ଗାଁ ପାଖ ଗୋଟେ ଜାଗା
ହଁ।
ଏଠି ସବୁ ଭାଇଭଉଣୀ ଏକାଠି ହେଲୁ, ଆମେ ଗୋଟେ ଭାଇଭଉଣୀ ଗୋଟେ ଉଁ ମାନେ ଗ୍ରୁପ ହେଇକି କଥାବାର୍ତ୍ତା ହେଲୁ ସବୁ ସେଇଠି ମାମା ପିସି। ସବୁ ଏଇଠି ଗ୍ରୁପ୍ ହେଇ କଥା ହେଲାହେଲେ, ପିଇସା ବାବା ହେକାବି ଗୋଟେ ଗ୍ରୁପ୍ ହେଇଗଲେ। ଏକାଠି ସବୁ ଗ୍ରୁପ ହେଲୁ ଲାଷ୍ଟ କେକ୍ କଟିଙ୍ଗ ଆଉ ମାନେ ଫିସ୍ ଟେକା ହେଲୁ ଖାଇବା ହେଲା ତାପରେ ଆସିଲୁ ଘରକୁ ଆଉ।
ହଉ।
ଠିକ ଅଛି ରଖୁଛି। ଆଜ୍ଞା।